ହ୍ୟାଲୋ କଣ କରୁଛ?
ବସ୍
ହ୍ୟାଲୋ
ହଁ ହଁ
କଁ ଫ୍ରି ଅଛ?
ହଁ ହଁ
ନାଁ ତମ କଥା ଟିକେ କ୍ଲିୟର ଶୁଭୁନି ତ ସେଥିଲାଗି ପଚାରିଲି।
ହ୍ୟାଲୋ। ଏବେ ଶୁଭିଲା?
ହଁ ଆଉ ଘରେ ସବୁ ଭଲ?
ହଁ ଭଲ।
ହଁ ଆଉ ରଜ ତ ଏବେ ଗଲା। ଆଉ ରଥଯାତ୍ରା ତମ ଆଡେ କଣ କେମିତି ହଉଛି?
ରଥଯାତ୍ରା ତ ଏବେ ଆମର ଚାଲିବ ଯିବୁ ଭାବୁଛୁ ବୁଲିବା ପାଇଁ। ରଥଯାତ୍ରା ରେ।
ଓହୋ ତମ ଗାଁ ରେ ହଉନି କି?
ଗାଁରେ ହଁ ଗାଁ ରେ ଯ ଛୋଟ ଗୋଟେ ରସ ତିଆରି କରି ଛୋଟ ପିଲା ମାନେ ସବୁ ଟାଣନ୍ତି ସେଇଟା ତିଆରି ହବ ବୋଲି ଆଜି ସେ ଛୁଆ ପିଲା ଗୁଡା ସବୁ ଆସି କହୁଥିଲେ ରଥ ତିଆରି କରିବା ପାଇଁ। ଆମର ରହନ୍ତି ଠାକୁର ରହନ୍ତି ନଅଦିନି ହବ ତାପରେ ସେ ମାଉସୀ ମା ଘରେ ଠାକୁର ଯେମିତି ରହନ୍ତି
ହଁ ହଁ
ସେମତି ପରା ଆମର ରହନ୍ତି। ଗଲା ଦିନ ଦିନ ପିଠା ପଣା ହେଇଛି ଖିରି ଫିରି ଭୋଗ ଏମତି ହୁଏ ଆଉ ରଥ ଗୁରା ପୁଣି ଚାରିପଟେ ଗୋଟେ ରଙ୍ଗିନ ଜାମିନ କପଡା ଶୁଅନ୍ତି ସଜାସଜି କରି କଲର ଫଲର ଦେଇକି ପୁରା ଗାଁ ଜାକ ପୁରା ଟାଣି ବୁଲଉ ଆଉ ହଁ। ସବୁ ଘଣ୍ଟ ବାଡେଇ ଛୋଟ ପିଲା ଗୁଡାକ ସେଥିପାଇଁ ସବୁ ଆଉ।
ହୁଁ ହୁଁ ନାଇଁ ଏଠି ପୁରା ଆମର ଆମର ଏଡେ ପୁରା ବଡ ରଥ ହୁଏ ତିନିଟା ରଥ ହବ ତିନି ଠାକୁର ପାଇଁ ତିନିଟା ରଥ ହବ ଅ ତିନିଟା ହବ କିନ୍ତୁ ପୁରା ହିସାବ କଲେ ଏଠି ଯେତେଟା ଜାଗାରେ ପୁରା ରଥଯାତ୍ରା କରାହଉଛି। ସାତ ଆଠ ଜାଗାରେ ବଡ ବଡ ରଥ ଛୋଟଠୁ ଲଗେଇକି ବଡ ବଡ ରଥ ସବୁ ତିଆରି ହବ। ତାପରେ ତିନି ଠାକୁର ସେଥିରେ ଇଏ ହେବେ, ଚନ୍ଦନ ଯାତ୍ରା ଦିନ ବି ଏଠି ଭଲ କରାଯାଏ ସବୁ ଆସନ୍ତି ଯେତେକ ମେମ୍ବର ଅଛନ୍ତି ମନ୍ଦିରରେ ସେମାନେ ଆସଛନ୍ତି ସାହି ହୁଁ ମାନେ ଲୋକ ସବୁ ଆସନ୍ତି ଚନ୍ଦନ ଯାତ୍ରା ଦିନ ଭଲ କରନ୍ତି ସେଠି ଗୋଟେ ଇଏ ଆଉ ରଥଯାତ୍ରା ଦିନ ତ ଏତେ ଲୋକ ହୁଅନ୍ତି ଯେ ଶୃଙ୍ଖଳା ରକ୍ଷା କରିବା ପାଇଁ ଆସନ୍ତି ସବୁ ପୋଲିସ ଫୋର୍ସ ଆସନ୍ତି।
ହଁ
ତାପରେ ଛୋଟ ଛୋଟ ଛୁଆଙ୍କୁ ଗୋଟେ ସାଇଡ କରିଦିଅନ୍ତି ସେମାନେ ମାନେ ପୋଲିସ ମାନେ ନିଜେ ରୁହନ୍ତି ତାଙ୍କ ପାଖରେ ଟିକେ ବଡ ଜାଗା ନା ନହେଲେ ଛୋଟ ଛୁଆଙ୍କୁ ଦଳି ଚକଟି ଦେବେ ସେଥିପାଇଁ ଛୋଟ ଛୁଆ ଗୁଡାଙ୍କୁ ସମସ୍ତଙ୍କୁ କହନ୍ତି ତାଙ୍କ ଗାର୍ଡିଆନ ମାନଙ୍କୁ ରଖିବା ପାଇଁ। ଆଉ ଭଲ ହୁଏ ଆଉ ପୁରା ଯାଏ ଏ ଜଗନ୍ନାଥ ମନ୍ଦିରଠୁ ମାଉସୀ ମାଙ୍କ ମନ୍ଦିର ଯିବା ପର୍ଯ୍ୟନ୍ତ ଯୋଉ ରାସ୍ତା ସମସ୍ତେ ନେଇକି ଯାଆନ୍ତି ପୁରା ଲୋକ ବହୁତ ଲୋକ ହୁଅନ୍ତି।
ହୁଁ
ବହୁତ ଲୋକ ହୁଅନ୍ତି ତାପରେ ସେଦିନ ନେଇକି ଯାଆନ୍ତି ତାପରେ ଏଠି ନଅ ଦିନି ରୁହନ୍ତି ଠାକୁର ରୁହନ୍ତି ମାଉସୀ ମା ଘରେ। ତାପରେ ଆସିଲା ଦିନ ସେମିତି ବି ଉ ବର୍ଷା ତ ଯାହାବି ହେଲେ ସେଦିନ ବର୍ଷା ଟା ହବ ବାହୁଡା ଦିନ। ବାହୁଡ଼ା ଦିନ ଯାହାବି ହେଲେ ବର୍ଷା ହବ ବର୍ଷାରେ ଆମେ ବି ଯାଉ ରଥ ରଥ ଟାଣୁ ବଢିଆ ଲାଗେ ବହୁତ ଲୋକ ଆସନ୍ତି ଆମର ଏପଟେ କଣ କହିଲ ମାନେ ରଥଯାତ୍ରା ହେଲେ ରଜରେ ଯେମିତି ନୂଆ ସବୁ ଛୁଆ ମାନଙ୍କର ଡ୍ରେସ ହୁଏ ଉ ମାନେ ରଥଯାତ୍ରାରେ ଇଆଡ଼େ ସମସ୍ତଙ୍କ ପାଇଁ ଡ୍ରେସ ଆଉ। ଘର ଲୋକଙ୍କ ପାଇଁ ଛୋଟ ଛୁଆଙ୍କ ପାଇଁ ସମସ୍ତେ ନୂଆ ପିନ୍ଧିବେ। ଏମତି ଆଉ ତମର ସେମିତି ହୁଏ କି?
ଆମର ସେଠି ଆମର ମାଉସୀ ଘର ଆଡେ ତମେ ଯେମିତି କହିଲ ହଉ
ଟାୱାରକୁ ଯାଅ ଟିକେ ଶୁଭୁନି କିଛି।
ଏବେ ଶୁଣା ହେଲା ଦେଖିଲ ମୋ କଥା କିଛି ଶୁଣା ହଉନି କି? ସେଇ ଯୋଉ ବର୍ଷା ହେଇଛି ବେଳେ ଟାୱାର କଣ ଶୁଣା ହଉ
ତମ ଆଡେ ବର୍ଷା ହଉଛି ତ ଏଆଡେ ତ ଟୋଟାଲି ବର୍ଷା ନାହିଁ ଆମର ପୁରା କ୍ଲିୟର ଫାଙ୍କା ଆଉ।
ହ ମାନେ ଆଗ ବର୍ଷା ହେଇଥିଲା ଏଟା ବ ନାଇଁ ଆମଟ ତିନିାର ନି କର
ହୁଁ ହୁଁ
ଆଜ୍ଞା
ହଁ ହଁ ତାପରେ ନହିଁ ଟେ ଶଇ ଅସୁନ
ହଜା
କଣ କହିଲ
ନା
କିଛି ବି ଶୁଭୁନି
ଏବେ ଶୁଣିପାରିଲ ମୋ କଥା ଶୁଣା ଯାଉନି ଏବେ
କିଛି ବି ଶୁଭୁନି ମାନେ ଟାୱାର ରହୁନି ବୋଧେ
ହଉ
ଆଉ ରଥଯାତ୍ରାରେ ପୁରୀ ଯାଇନ କେବେ
ହଁ ଯାଇଥିଲି ଆର ବର୍ଷ
ହୁଁ ହୁଁ ରଥଯାତ୍ରାରେ ପୁରୀ ଗ ବୋଇଲେ ଯୋଉ ଦେଖି ହୁଏ ଠାକୁରଙ୍କୁ ପୁରା ଛୁଇଁ ହୁଏ ରଥ ଦଉଡି ମୁଁ କେବେ ଯାଇନି ସେଥିଲାଗି ପଚାରୁଚି।
ବହୁତ କଷ୍ଟ ହେଇ ପୋଲିସ ମାନେ ତ ଖାଲି ଟାଣି ନେଇଯାଉଛନ୍ତି ଆଉ ଆମେ ଯୋଉ କଷ୍ଟମଷ୍ଟେ ତାଣୁ ଆଲାବେଳେ ଖାଲି ପାଦରେ ଆଇଲୁ ଚପଲ ନାହିଁ। ଚେନ୍ନାଇ ରେ ଏତେ ଭିଡ।
ନା ନା ଚପଲ ପୋଛିବା ଗଲେ ଯାଉ କିନ୍ତୁ ଧର ରଥ ଦଉଡି ଟି କେ ବି ଛୁଇଁବା ପାଇଁ ଲୋକ ବହୁତ ବ୍ୟାକୁଳ ହୁଅନ୍ତି ମାନେ ରଥ ଦଉଡି ତମେ ଛୁଇଁପାର?
ହଁ ମୁଁ ଛୁଇଁଥିଲି ଆର ବର୍ଷ।
ଆଉ ଠାକୁରଙ୍କୁ ଦେଖି ପାରିଛ ପାଖରୁ।
ହଁ ଠାକୁରଙ୍କୁ
ମୁଁ କେଭେ ଯାଇନି ବି ରଥଯାତ୍ରାରେ ପୁରୀ ସେଥିଲାଗି ପଚାରିଲି ଆଉ କଣ କଣ ହେ ତି ସବୁୁ ଲାଗିଲା କହିଲ?
ସେଇଠି ସବୁ ମାନେ ଯୋଉ ଦିଅନ୍ତି ମାନେ ଟଙ୍କ ତୋରାଣୀ ଟା ଦହି ପାଣି ଦେବେ ଆଉ ସବୁ ଖାଇବା ପିଇବା ସବୁ ମାନେ ସେମି ଦଉଥିବେ ସବୁ ମେ ଦୁ ଭଳିଆ ହେଇକି ଦଉଥିବେ ପାଣି ହଉ ଥିବ ମୁଁ କହିଲି ଖୁସି ଲାଗିବ ପୁରା ଠାକୁରଙ୍କର ପାଖରେ ଦେଖିବ ରଥ ଦଉଡି ଜାଣିବ। ଠାକୁରଙ୍କୁ ଏମତି ହଲି ହଲି ଦେଖୁନ ଟିକେ କଣ ଟିଭି ରେ ଆସନ୍ତି ବା ସେ ଏମିତି ଆସୁ ସେ ସମସ୍ତେଙ୍କର ହରିବୋଲ ହୁଳହୁଲି ପକଉ ଥିବେ ବଢିଆ ଲାଗେ।
ହୁଁ ହୁଁ ହେଇଥିବ ଏରା ଆମେ ମୋବାଇଲରେ ଯାହା ଦେଖିଛୁ କି ଟିଭିରେ ଦେଖୁ ଆଉ ସତ ସତୁକା ତ ସେ ଭାଗ୍ୟ ହଉନି ରଥଯାତ୍ରରେ ପୁରୀ ଯିବା ପାଇଁ ବହୁତ ତ ଇଚ୍ଛା।
ଯା ହଉ।
ଦେଖିବା ଚେଷ୍ଟା କରିବା ଭଗବାନଙ୍କ ଡୋରି ଲାଗିଲେ ନିଶ୍ଚିନ୍ତ ଯିବା। ଆଉ ରଜ କେମିତି କଟିଲା ତମର?
ରଜ ଭଲରେ କଟିଲା ଆମ ଏପଟେ ପାଞ୍ଚ ଦିନ ରଜ।
ପାଞ୍ଚ ଦିନି।
ହଁ ଆମ ଗାଁରେ ପାଞ୍ଚ ଦିନ ପୂର୍ବପୁରୁଷ ରୁ ଅଛି ଏମିତି ଆଉ।
ଓହୋ ଆମ ପଟେ ତିନି ଦିନି ହୁଏ ତ।
ହଁ ପ୍ରାୟ ଜାଗାରେ ତିନି ଦିନି ଯୋଉ ଆମ ଏପଟେ ପାଞ୍ଚି ଦିନି। ହତରେ ଯାଇଥିଲି ଅ ପାଞ୍ଚ ଛଅ ପ୍ରକାର ଦୋଳି, ପାନ ଖାଇବା ମିଡିଆ ବାଲା ବି ସବୁ ଆସିଥିଲେ।
ହୁଁ।
ଏମତି ପଚାରୁିଥାନ୍ତି ବୁଝ ବାଲା ସବୁ ଲଗି ପଚାରୁିଥାନ୍ତି କେମିତି ଲାଗୁଛି। କେୟାର ଆଉ କବାଡ଼ି ଆଉ ପୁଚି ଛୋଟ ପିଲା ମାନେ ଖେଳୁଛନ୍ତି। ପ୍ରାଇଜ୍ ମିଲୁଚି।
ଆଉ ଦୋଳି କଣ କଣ ପଡିଥିଲା?
ଦୋଳି ଯୋଉ ମଇଦୋଳି, କଟା ଦୋଳି ଆଉ ବାଉଁଶ ଦୋଳି। ଛ ସାତ ପ୍ରକାର ଦୋଳି ଲାଗିଥିଲା।
ହୁଁ ହୁଁ।
କଣ କହିଲ?
ତମେ କୁଆଡେ ଯାଇଚ ରଜରେ ବୁଲିବାକୁ?
ରଜ ମୁଁ ଆକଚୁଆଲି ଯୋଉ ଜାଗାରେ ଅଛି ଆମର ଗାଁ ରେ ରଜ ବଢିଆ ହୁଏ ଗାଁରେ ବି ଏବ ବର୍ଷ ହେଇଥିଲା ରଜ ମହୋତ୍ସବ ଫାଷ୍ଟ ଟାଇମ ହେଇଥିଲା ଆ ସବୁ ପ୍ର ପ୍ରତିଯୋଗିତା ହେଇଥିଲା ମୁରୁଜ ପକେଇବା ପ୍ରତିଯୋଗିତା ଗୋଟାଏ ହେଇଥିଲା ଅଁ ଦୋଳି ବହୁତ ଲାଗିଥିଲା ମାଇକ୍ ଫାଇକି ବଜେଇକି ଦୋଳି ସଜାଡିଥିଲେ। ପଟାଦୋଳି, ନିଶାଣିଦୋଳି, ରାମ ଦୋଳି ଗୋଟିଏ ଲାଗେ ଜାଣିଚ ନା? ସେ ରାମ ଦୋଳି ସବୁ ଗାଁ ରେ ହେଇ ଥିଲା କିନ୍ତୁ ମୁଁ ତ ଟିକେ ଯାଇପାରିଲିନି ଆଉ ସେଥିପାଇଁ ତମଠୁ ବୁଝୁଚି ଗୋଟାଏ ଖୁସି ଲାଗୁଚି ଆଉ ଆମେ ଯୋଉ ଜାଗାରେ ବି ଅଛୁ ସେଠି ରଜ ଟୋଟାଲି ପାଳନ୍ତିନି। ଖାଲି ବସୁମତୀ ଗାଧୁଆ ଟା ପାଳନ୍ତି କିନ୍ତୁ ରଜ ପାଳନ୍ତିନି।
ଓହୋ।
ସେଥିଲାଗି ଗାଁ ରେ ଯୋଉମାନେ ତମେ ରହିଚ ତମେ ବଢିଆ ଭାବରେ ରଜ ପାଳିଥିବ ପିଠା ପଣା ଖାଇଥିବ ଆଉ ଆମେ ତ ଏଠି ରହି ତ ଖାଲି ନିଜେ ଯାହା ଘରେ ପିଠା କରିକି ଖାଇବା କଥା କିନ୍ତୁ ରଜ ଏଠି କିଛି ଜଣା ପଡିଲାନି ତାପରେ ଏଠି କଣ କହିଲ ମେନ୍ କ କଥା ହଉଚି ରଜ ଯୋଉ ହୁଏ ବର୍ଷା ଟା ହେଲେ ରଜ ଟା ଭଲ ଲାଗିବ କି ବର୍ଷା ପାଗଟା ହେଲେ ବି ରଜ ଟା ଭଲ ଲାଗିବ ଇଆଡେ ଏତେ ଖରା ପଇଁଚାଳିଶ ଡିଗ୍ରୀ ଯେ ଟୋଟାଲି ମାନେ ନାହିଁ ଖରା ବହୁତ ଖରା ପାଗ ବି ଟିକିଏ କାଁଳିଆ କଲାନି କି ବର୍ଷା ଟୋଟାଲି ହେଲାନି ଆଉ କଣ ଏଠି ରଜ ଭଳିଆ ଲାଗିବ।
ହଁ ଏଇ ବର୍ଷ ବି ପ୍ରବଳ ଖରା ହେଲା।
ହଁ ହେଲେ ବି ଗାଁ ମାନଙ୍କରେ ମୁଁ ଶୁଣିଚି ଟିକିଏ ଟିକିଏ ବର୍ଷା ହେଇଚି ଆମ ପଟେ ବି ବର୍ଷା ହଉଚି। ଡେଲି ଡେଲି ବର୍ଷା ହେଲା ରଜରେ କିନ୍ତୁ ଏପଟେ ଟୋଟାଲି ବର୍ଷା ନାହିଁ।
ହଁ ମାନେ ଚିରି ଟା ବେଳେକୁ ବର୍ଷା ହେଲା ଦିନ ମାନ ଖରା ହେଲେ ଚାରିଟା ବେଳକୁ ରାତିଠି ବର୍ଷା ହେଇଥିବାରକୁ।
ବର୍ଷା ଟା ନହେଲେ ରଜ ଟା କଣ ରଜ ଭଳିଆ ଲାଗିବ।
ହଁ। ଏମତି ବର୍ଷା ଯଦି ସବୁ ବର୍ଷ ଯାହେଲେ ଟିକିଏ ଟିକିଏ ବର୍ଷା ହଉଛି ରଜରେ
ହଁ ହଁ କିନ୍ତୁ ଏଠି ତ ନାହିଁ ଆଉ। ଆର ବର୍ଷକୁ ଚେଷ୍ଟା କରିବି ଯାହାବି ହେଲେ ମୁଁ ରଜକୁ ଗାଁ କୁ ଯିବି ରଜ ଅ ପାଳିବି ଆଉ ଆଉ ଘରେ ତମର ଛୋଟ ଛୁଆ ମାନଙ୍କର ଡ୍ରେସ ହେଇଥିବ?
ହଁ ସମସ୍ତଙ୍କର ହେଇଥିଲା ଛୋଟ ଛୁଆ ଆମ ମାନଙ୍କର ସମସ୍ତଙ୍କର ହେଇଥିଲା।
ହୁଁ ହୁଁ ଆଉ କଣ କଲ ଆଉ କଣ କଣ ବୁଲିଲ କୁଆଡେ?
ବୁଲିଲି ସେ ମାଉସୀ ଘର, ମାମୁ ଘର, ପିସି ଘର, ସବୁ ଯାଇଥିଲି ଆଉ ସେଇ ଯୋଉ କହିଲି ସେଠିକି ଯାଇ
ଆଉ ପିଠା ବି ଘରେ ବୋଉ କରିଥିଲେ ପୁରା ଓ ଅ ପୋଡ ପିଠା, ଆଉ ଗୋଟେ ଶିଝା ପିଠା କାକେରା ପାନ ବି ବହୁତ ଖାଇଛି ରଜରେ ଏଥର।
ତମ ଆଡେ ସେଆଡେ କପିଳାସ ପାଖ ନା?
ହଁ କପିଳାସ ବି ପାଖ।
ଆଉ କପିଳେଶ୍ୱର ଆମେ ସବୁ ଯେତେବେଳେ ଗାଁରେ ରହୁ ମୁଁ ଯାଏ କ ପିଳାସ ସବୁ ବର୍ଷ ରଜରେ ଯାଏ ଏଇଠି ତ ଆଉ କେତ ଚାରି ପାଞ୍ଚ ବର୍ଷ ହେଲା ଆଉ ଯାଇ ହଉନି ଆଉ କପିଳାସ ଯାଇ ହଉନି ନହଲେ କ କପିଳାସ ରଜରେ ଗଲେ ଗୋଟେ ବର୍ଷା ଫର୍ସା ଟିକେ ହୁଏ ନା ବଢିଆ ଖୁସି ଲାଗେ।
ପାହାଡ ଫାଡ ଥିବ ନା ବଢିଆ ଲାଗେ।
ହଁ ହଁ ଯାଇନ ତାହେଲେ କପିଳାସ ହେରିକା।
ନା ଏଥର କ ଆଉ ଯାଇନି।
ଓ ହଉ ହଉ ଦିଦି ମୁଁ ଟିକେ ରଖୁଛି ଗୋଟେ କାମ ଅଛି ମୁଁ ଟିକେ ରଖୁଛି ଆଁ ପରେ କରିବି।
ହଉ ହଉ।
ହଉ।